କନ୍ କରୁଚ।
ଏଇ ଏବେ ଖାଇକି ଆସିଲି ଆଉ ତମେ କଣ କରୁଚ।
ଇ ଶୋଇ ପଡିଥିଲି।
ଆଛା କଣ ଖାଇଚ ଆଜି।
ଆଜି ଚକୁଳିକୁ ଚିକେନ୍।
ଚକୁଳିକୁ ଚିକେନ କଷା।
ହଁଅଁ
ଆଛା ସମସ୍ତେ ଖାଇ ପିଇ ସାରିକି ଶୋଇଲାଣି ନାଁ?
ହଁ ଖାଇସାରିକି ଶୋଇଲୁଣି ମୁଁ ଟିକେ, ଆଗରୁ ଟିକେ ଆସି ଶୋଇପଡିଥିଲି ତପୁଅ ପାଖରେ ଟିକେ ନିଦ ହେଇଯାଇଥିଲା।
ଆଚ୍ଛା ଆଉ ଆଜି ବର୍ଷା ହେଇଛି?
ହଁ ବର୍ଷା ତ ଜୋରରେ ହେଇଛି। ଏତେ ବର୍ଷା ମାନେ ତିନିଟାରୁ ଆରମ୍ଭ ହେଇଯାଇଛି ବର୍ଷା।
ଆଜି ବି ଇଆଡେ ବର୍ଷା ଜୋରରେ ହେଇଛି ଯୋଉ ସବୁଆଡେ ତାହାଲେ ହେଇଛି ବର୍ଷା ଆଉ। ଆଉ ମୁଁ କଣ କହୁଥିଲି କି ତମକୁ? ତମେ ସବୁ ଭୁବନେଶ୍ଵର ରେ କଣ ସବୁଜାଗା ସବୁ ଦେଖିଛ ମତେ ଟିକେ କହିଥାନ୍ତ ତ?
ହ
ମାନେ କଣ ସବୁ ଜାଗା ସବୁ ବୁଲିଛ?
ହଁ ମୁଁ ଏବେ ଏବେ ଛୁଟିରେ, ମୁଁ ରାଉରକେଲା ନେଇକି ଯାଇଥିଲି ପୁଅକୁ। ସେ ଭୁବନେଶ୍ଵର ତ ତାକୁ ମୁଁ ନନ୍ଦନକାନନ ସେ ଖଣ୍ଡଗିରି ଉଦୟଗିରି, ଏ ଧଉଳି ନାଇଁ ଧଉଳି ଖଣ୍ଡକଗିରି ଆଉ, ଲିଙ୍ଗରାଜ ମନ୍ଦିର ଦେଖେଇ ଦେଇଥିଲି। ଏଇ ଛୁଟି ରେ ମୁଁ ନେଇକି ଯାଇକି ଯାଇଥିଲି ରାଉରକେଲା ଯାଇଥିଲୁ। ଆ ମାନେ ମୁଁ ସ, ସ୍ଵାମୀଙ୍କର ଗୋଟେ ତାଙ୍କର ଗୋଟେ ମିଟିଂ ଥିଲା ତ ଯାଇଥିଲୁ। ସେଠି ରହିକି ଆଠ ତିନି ଖଣ୍ଡେ ଆସିଥିଲୁନେଇ ତାକୁ ହନୁମାନ ବାଟିକା ମାନେ ସବୁଠୁ ବଡ ହନୁମାନ। ସେଟା ନେଇକି ବୁଲେଇଲି ରାହୁଲକେଲାରେ ହଁ। ସେ ଦେଖିକିଆସିଥିଲୁ ହନୁମାନ ବାଟିକା ଗଲୁ। ଆଉ ଗୋଟେ ଅଛି ଆମର ମାନେ ମତେ ବହୁତ ଭଲ ଲାଗିଲା। ତ୍ରିଶକ୍ତି ମନ୍ଦିର ଗୋଟେ ଅଛି ଯୋଉଟା କି ଆମର ଭୁବନେଶ୍ୱଵରରେ ନାହିଁ। ମାନେ ସେଇଟା କିନ୍ତୁ ଅଛି ଆମର ରାଉରକେଲାରେ ଅଛି। ଘଟୁଚ୍ୟାମ ଆଉ ଏମିତି ଜଣେ ଠାକୁରଙ୍କର ଏମିତି। ମନ୍ଦିର ଗୋଟେ ଅଛି ତାପରେ ନେଇଯାଇ ଥିଲୁ ଆଉ ବେଦ ବ୍ୟାସ ଗୋଟେ ଅଛି ଶିବଙ୍କର କିନ୍ତୁ, ଉଁ ବ୍ୟାସ ଦେେବ ସେଠି କଣ ତପସ୍ୟା କରିଥିଲେ ପାହାଡ ଉପରେ ପୁରା। ସେଠିକି ଆମେଯାଇଥିଲୁ ବୁଲିକି ଆସିଥିଲୁ ନେଇଥିଲି ଆଉ ଗୋଟେ, ଯଉଠି ମ୍ୟୁଜିୟମ ହେଇଛି। ସେଠିକି ନେଇଥିଲି ପୁଅ କୁ ଦେଖେଇବା ପାଇଁ ଆଉ। ନାଇଁ ନାଇଁ ଏଇଟା ହଉଛି ରାଉରକେଲାରେ।
ଆଚ୍ଛା ଆଚ୍ଛା।
ମାନେ ତ୍ରିଶକ୍ତି ମନ୍ଦିର ଗୋଟେ ହେଇଛି ରାଉଲ ଯୋଉଟା କି ଆମର ଭୁବନେଶ୍ଵରରେ ନାହିଁ, ତ୍ରିଶକ୍ତି ମନ୍ଦିର ମୁଁ ଭୁବନେଶ୍ଵରରେ ଦେଖିନି। ବଟ୍ ସେଇଟା ଆମର ଅଛି ରାଉରକେଲାରେ ଅଛି ମାନେ ଘଟୁଶ୍ୟାମ ଜାଣିଛନ୍ତି। ତାଙ୍କ ମନ୍ଦିର ସେଠି ଗୋଟେ ଅଛି। ହନୁମାନଜୀଙ୍କର କଣ ବାଲାଜୀ ହନୁମାନ ଆଉ ଘଟୁଶ୍ୟାମ ସେମତି ତିନି ଜଣ ଠାକୁର ଆପଙ୍କର ଗୋଟେ ଅଛି ବଢିଆ ଲାଗିଲାହେଲେ ମାନେ ଜାଗା ଟା ବହୁତ ସୁନ୍ଦର ହେଇଛି, ଦେଖିକି ବୁଲେଇକି ତାପରେ ବି ଯାଇଥିଲୁ ଆମେ ସମ୍ବଲପୁର ଯାଇଥିଲୁ ସମଲେଇ ପାଖକୁ ବୁଲିକି ଆସି ଯିବ ଆଉ।
ତାଲେ ପଶ୍ଚିମ ଓଡିଶା ପୁରା ଭ୍ରମଣରେ ଥିଲା ଆଉ।
ହଁ ଟିକେ ଅଳ୍ପ ବହୁତ ପଶ୍ଚିମ ଭ୍ରମଣ ହେଇଛି କିନ୍ତୁ ରାଉରକେଲା ଟା ଟିକେ ବେଶୀ କ ମାନେ ବେଶୀ ଜାଗା ଆମେ ବୁଲିଛୁ। ଆଉ ସମ୍ବଲପୁର ଟା ଆଉଥରେ ଟାଇମି ଯେହେତୁ ହେଲାନି ନେକ୍ଟ ଆମେ ପ୍ଲାନିଂ ମାନେ ଚିନ୍ତା କରିଚୁ ଯିବୁ ବୋଲିକି ଶୀତ ଦିନ ଟାଇମି ରେ ଯିବୁ। ଟିକେ ହୀରାକୁଦ ଏରିକା ବୋଲିିକି ଆସିବୁ ସେ ଜାଗା ଟା ପୁଅ ଦେଖିନି। ଛୋଟ ଛୁଆ ଟିକେ ସବୁ ଜିନିଷ ଦେଖିଲେ ଜାଣିବ। ପରେ ପରେ ହଁ। ତାକୁ ଆମେ କହି ଦଉଚେକି ପୁରୀରେ ଜଗନ୍ନାଥ ଅଛନ୍ତି। କିନ୍ତୁ ସେ ଜାଣିନି ମାନେ ସେ ଜିନିଷ ଟା ସେ ମନେ ରଖି ପାରୁନି। ଯଦି ସେ ଜାଗାକୁ ଯିବ ସେ ଜାଣିବ ହଁ।
ଦେଖିଲେ ସେତିକି ଗଲେ ଜାଣିମ ଯେ ଏଇଟା ଏଇ ମନ୍ଦିର ମାନେ ଇଫେ ସେ ବିଷ ସବୁ ଜାଣ ଆଣିବ ଆଉ।
ଭଗବାନ ଜଗନ୍ନାଥର ମନ୍ଦିର ମୁଁ ଜଗାକୁ ଦେଖ ଦେଖିଲେ ସେ ଜାଣିବ ସେଇଟା ସେଥିପାଇଁ ତାକୁ ଟିକେ ନେଇକି ବୁଲାବୁଲି କରେଇକି ଆଣିଲୁ। ତାପରେ ଗାଁକୁ ଟିକେ ଯାଇଥିଲୁ ତ ଏବେ ତ ଛୁଟି ଖୋଲିଗଲା ସୋମବାର ରୁ ଛୁଆସବୁ ପୁଣି ସ୍କୁଲ ଯିବେ ଆଉ। ତାର ଖୋଲିନି ଛୁଟି ଖୋଲିନି।
ସ୍କୁଲ୍ ମାନେ କେତେଟା ରୁ କେତେଟା ମାନେ ତାଙ୍କର ରହୁଚି।
ତାଙ୍କର ରହୁଚି ମାନେ ସାଢେ ସାତଟାରୁ ଏଗାଟା। ଏଗାଟା ସାଢେ ଏଗାରଟା ରହୁଚି ସାଢେ ଏଗାରଟା ଯାଇକି ଆଣିବାକୁ ପଡୁଛି ପିଲାଙ୍କୁ ସାଢେ ଏଗାରଟା ପରେ।
ମାନେ ସ୍କୁଲୁ ଭ୍ୟାନ ଆସୁଛି ନା ଆମେ ନେବା ଆଣିବା କରୁଛ?
ନାଇଁ ନାଇଁ ଆମର ଆମେ ନେଇକି ଯାଉଚୁ କାରଣ ଦି ଜଣ ପିଲା ଅଛନ୍ତି ତ। ମୋର ମୋ ମାନେ ପୁଅ ଅଛି ଆଉ ଝିଆରୀ ଅଛନ୍ତି। ତାଙ୍କ ଦି ଜଣଙ୍କୁ ନବା ପାଇଁ ପଡୁଛି ନେଇକି ନିଜେ ଭାଇ ରୋ ନେଇକି ଯାଉଚୁ ପୁଣି ନେଇକି ଆସୁଛୁ ଆଉ।
ଆଶା।
ଏଠୁ ଦୁଇ କିଲୋମିଟର ତ ଯିବା ଆସିବା ହେଇଯାଉଛି ଆଉ। ନିଜେ ନିଜେ ଯାଉଛୁ ଭାରି ଆଉ ଆଉ ତମର ଆଜି କଣ ଖାଇବାକୁ ହେଇଥିଲା?
ଆମର ଆଜି ହେଇଥିଲା ଆଳୁ ପୋଟଳ ତରକାରୀ ଡାଲି ଭାତ ରୁଟି ବି ହେଇଥିଲା ଭା ଭାତ ବି ଥିଲା କିନ୍ତୁ ଆମେ ଭାତ ଖାଇଲୁ ଆଉ। ସେ ରୁଟି ଖାଇବା କଥା ଖାଇଲା ନା ମୁଁ ଭାତ ଖାଇଛି।
ଓ ଆମେ ଟିକେ ମାନେ ଯେହେତୁ ଓଡ଼ିଆ ଲୋକ ଆମକୁ ଟିକେ ଭାତ ଭାତ ଟା ବେଶୀ ଭଲ ଲାଗେ ଯଦି ହଁ ଭାତ ରୁଟି ବି ଏଥିରୁ ଯଦି କୋଉଟା ଭଲ ଲାଗେ ବେଶୀ ତ ଆମକୁ ରୁଟି ଅପେକ୍ଷା ଆମେ ଭା ତଟାକୁ ଟିକେ ବେ
ଭାତ ଟା ଟିକେ ବେଶୀ ଭଲ ଲାଗେ ହଁ।
ହୁଁ। ବହୁତ୍ ଲୋକଙ୍କୁ ବି ରାତିରେ ରାତିରେ ମାନେ ରୁଟି ଖାଇଲେ ନିଦ ଲାଗେନି।
ରୁଟିରେ ହାଲ ହାଲୁକା ଖାଦ୍ୟ ହଜମ ହେଇଯାଏ ସହଜରେ ଭାତ ଟା କିନ୍ତୁ ଟିକେ ହଜମ ପାଇଁ ଟିକେ ଟାଇମ୍ ଲାଗେ ଆଉ।
ହୁଁ କିନ୍ତୁ ଗୋଟେ ଗୋଟେ ଦିନରେ ଭାତ ରୁଟି ଖାଇବା କଥା ନୁହେଁ ଯଦି ଖାଇଲ ଭାତ ଖାଇବ ନହେଲେ ଯଦି ଖାଇଲ ରୁଟି ଖାଇବ।
ହଁ।
ଭଲ।
ପଖାଳ ଖାଅ ତମେ?
ପଖାଳ ଖାଏ କିନ୍ତୁ ମୁଁ ବେଶୀ ଟାଇମ୍ ଖାଇପାରେନି ପଖାଳ। ମାନେ ନିଜର ୱେଟ୍ ଓଜନ ପାଇଁ ବେଶୀ ଟାଇମ୍ ପଖାଳ ଖାଇପାରେନି।
ଆଚ୍ଛା।
ଆଉ ଝିଅ ଆଜି କଣ ଖାଇଛି।
ଝିଅକୁ ରୁଟି ଦେଇଚି ରୁଟି କୁ ହଁ। ହେଲା ଗୁଡ଼ ଦେଇ ଦେଇଛି ଚକଟିକି।
ସେଇଟା ଭଲ ରୁଟିକୁ ଇଏ କରିକି ଗୁଡ଼। ଚିିନିଟା ଭଲ ନୁହେଁ ବେଶୀ ଛୁଆଙ୍କ ପାଇଁ।
ଆ ସେଇ ଦେଇ ଦେଇଛି ତା କୁ ସେଇ ଉଁ ଘଣ୍ଟେ ଦେଢ ଘଣ୍ଟା ହେଲାଣି ଶୋଇ ସାରିଲାଣି।
ଓହୋ।
ଦିନ ସାରା ଟିକେ ଖେଳୁଚି ଏପଟ ସେପଟ ମାନେ ଶୋଉନି ନା ଭଲରେ ଟିକେ ଥକାଳିଆ ଲାଗୁଚି ସେଥିପାଇଁ ଶୀଘ୍ର ତାକୁ ନିଦ ଆସିଯାଉଛି ଆଉ। ଆଉ ତମପୁଅ କଣ କରଛି?
ଇଏ ବି ଶୋଇଛି। ତାକୁ ସେ ଘରୁ ଆସିଥିଲା ତ ବର୍ଷା ଟିକେ ଭିଜିକି ଆସିଥିଲା ଭାରି ଶୋଇନଥି ଥିଲା ବିଜି ଖରାବେଳ ଟାଇମ୍ ରେ ତ ସେ ଖାଇକି ଶୋଇ ପଡ଼ିଲା ଶୀଘ୍ର ଖାଇ
ଆଉ କୁଆଡ଼େ ବୁଲାବୁଲି କରୁଛ?
ବୁଲାବୁଲି ଆଉ କୁଆଡ଼େ ସେଇ ରଜ ଶା ରଜ ମହୋତ୍ସବ କରିଥିଲେ ତ ବାପଘରେ ସେ ରଜ ମହୋତ୍ସବ ପାଇଁ ଗାଁକୁ ଆସିଥିଲୁ। ଏଇ ସେ ସେଠିକି ଗାଁ ରେ ବୁଲାବୁଲି ଏମିତି ହେଇଥିଲା ଆଉ। ଆଉ ବିଶେଷ ଏମିତି କୁଆଡ଼େ କେତେ ଏତେ ଯାଇନୁ ଯାହା ପୂର୍ବରୁ ଯାଇଥିଲୁ ମାନେ ପୂର୍ବ ମାସରେ ଜାହା ଟିକେ ବୁଲାବୁଲି ହେଇଥିଲା। ଏଇ ଭୁବନେଶ୍ୱର ର ସେଇ ଖଣ୍ଡଗିରି ଉଦୟଗିରି ଧଉଳି ଏମିତି ଆଉ ନହେଲେ କୁଆଡେ ଏ ଯାଇନୁ ଆଉ ସେତ କିଛି ନାହିଁ ଖାଲି ମାନେ ଦେଖିବା କଥା ଖଣ୍ଡଗିରି ଉଦୟଗିରି ଖାଲି ବୁଲିବା କଥା ପୂର୍ବ ଆଉ।
ଗୁମ୍ଫା ଖାଲି ଦେଖିବା କଥା ଆଉ। ଆଉ ଝିଅ ବଡ଼ ହଉ ନେଇକି ଯିବ।
ହଁ ଛୋଟ ପିଲାକୁୁ ଏଇନା ନେଇକି ଯିବା ଗୁଡ଼ା ବି ଟିକେ ବେଶୀ ଅସୁବି ଜାଉଛି ମାନେ ଟିକେ ବଡ଼ ହେଲା ପରେ ଜାଣିବାର ହେଲେ ଚାରିଆଡ଼େ ବୁଲିବ ଜାଣିବ ଦେଖିବ ଆଉ।
ଏ ହଁ, ହଁ।
ଆଉ ଚକୁଳି ପିଠା କଣ ମାନେ ଯୋଉ ସରୁ ଚକୁଳି କରିଥିଲ ନା
ହଁ ସରୁ ଚକୁଳି ମୋଟା ଚକୁଳି କେହି ଖାଆନ୍ତିନି। ପୁରା ସିଏ ପୁରା ହବ ଦୋସା ଯେମିତି ଗୋଳା ଯାଏ ସେମିତି ଗୋଳା ହେଇ କି ପୁରା ଅଁ, ଗୋଟେ ପଟ ପୁରା ପୋଡ ପୋଡି ଯାଇଥିବ ସେମିତି ହେଲେ ଯାଇକି ଖାଇବେ। କିନ୍ତୁ ପୁଅ ହେରିକା ସେମାନେ କ୍ଷୀରରେ କାଏ, ଆ, ହଁ। କୁଡ୍ କୁଡ୍ ଲାଗୁଥିବ, ଏଇଟା ମୁଁ ମାନେ ସ୍ୱାମୀ ଭଲ ପାଆନ୍ତି ଏଟା, କିନ୍ତୁ ପୁଅ ଯେହେତୁ କ୍ଷୀରରେ ଖାଇଲା। ତ ତାକୁ ଟିକେ ସେମିତି ଦେଲୁଣି ତାଠୁ ଜଷ୍ଟ ଟିକେ ଅ, ଟିକେ ମ-ଅଧିକ ମୋଟା ଟିକେ କରିଥିଲି।
ଏଇ ଯୋଉ ଚିକେନ୍ ବିକେନ୍ ତାକୁ ଦେଲଣି ନା ନାଇଁ?
ନାଇଁ, ନାଇଁ, ନାଇଁ, ନାଇଁ। ସେ କ୍ଷୀରରେ ଖାଇଲା, ସେମିତି ଭାତ ଖାଇଲେ ତାକୁ ମାନେ ଦିଆ ହଉଛି ସେଇ ଝୋଳ। ଆଳୁ ଝୋଳୁ ଚକଟିକି ଦିଆହଉଛି, କିନ୍ତୁ ଅ, ରୁଟି ରେ ସେଇଟା ମୋତେ ଲାଗି ଠିକ୍ ଲାଗିଲାନି ମସଲା ଟା। ତାପରେ ରାତିରେ କଣ ଗୋଟେ ମସଲା ଆଉ ଚିକେନ୍ ଖାଇବାକୁ ଦେବି। ଖରାବେଳେ ଖାଇଥିଲା ନା ସିଏ। ତା ପରେ ଚିକେନ୍ ଟା ବହୁତି ଲେଟ୍ ରେ ହଜମ ହୁଏ। ମୁଁ ମୋତେ ପସନ୍ଦ ଲାଗେନି ଛୁଆଙ୍କୁ ମାନେ ଚିକେନ୍ ଟା ମୋତେ ଭଲ ଲାଗେନି ଫାଷ୍ଟ ଦବା ପାଇଁ। ତାପରେ ରାତିରେ ତ ମୋ ଛୁଆଙ୍କୁ ଜମା ଆଇଁଷ ଦବା ପାଇଁ ଭଲ ପାଏନି। ତାଙ୍କୁ ତାକୁ ସେ ଯୋଉ କ୍ଷୀର ପିଠା ଦେଇଦେଲି ସେ ଖାଇଥିଲା। ଆମେ ଆମେ ମୋର ସମସ୍ତେ ଖାଇଲୁ ଚିକେନ୍ ରୁଟି, ମୋ ପୁତୁରା ବି ଖାଇଲେ କ୍ଷୀର ରୁଟି କ୍ଷୀର ଖାଇବେ।
ଅ, ସେମାନେ ଛୋଟ ଦୁଇ ଜଣଙ୍କୁ କ୍ଷୀର ପିଠା ଆଉ।
ହଁ ସରି ସରି କ୍ଷୀର ପିଠା। ପିଠା ତାକୁ ଦେଇଦେଲେ ସେ ତାଙ୍କର ଖାଇଦେଲେ। ଓ, ପତୁରା ଯେ ପଢୁଛନ୍ତି ସେ ତୃତୀୟ ଶ୍ରେଣୀରେ ପଢୁଛନ୍ତି।
ଆଚ୍ଛା।
ହଁ।
ଆଉ
ସିଏ ତାଙ୍କର ସ-ସପ୍ତମ। ଆଉ ମୋ ପୁଅ ର ତ ନର୍ସରୀ ଆଉ।
ହୁଁ, ହୁଁ।
ଆଁ, ଏବେ ତ ପୁରା ଖାଲି କାମ ସ୍କୁଲ୍ ଯାଅ ଛୁଆଙ୍କୁ ସ୍କୁଲ୍ ନିଅ। ଆଣ ତାପରେ ପୁଣି ଖାଇବା ରୋଷେଇ ବନାଅ।
ଟିଫିନ କରିକି ଦବାକୁ ପଡୁଛି କି ଛୋଟ ଛୁଆନ୍ତେ?
ହଁ ତାଙ୍କର ହଁ ତାଙ୍କର ଗୋଟେ ଦେଇ ଦେଇଚନ୍ତି ଗୋଟେ ତାଲିକା। କି ଆଜି ସୋମବାର ତ ତାଙ୍କର ଦିଆ ହବ କଣ ଲେ ପରଟା ଭଜା, ମଙ୍ଗଳବାର ଦିଆ ହବ ଅଁ, ଉପମା। ଉପମାକୁ ତରକାରୀ ତାହେଲେ ତାପରେ ଯିଏ ହ ମାନେ ଅପ୍ସନ୍ ଚାହିବ ଇଟଲି ଇଟଲି କୁ ତରକାରୀ ଅଛି ବୁଧବାର ଅଛି ବୁଧବାର ଅଛି ମାନେ ପ ଫଳ ଯେ ଫଳ ଭିତରେ ଅଛି ଅ ସେଓକୁ ଅଙ୍ଗୁର ଅଛି ଗୋଟେ ଦିନ ଆଉ ଗୋଟେ ଦିନ ଅଛି ଡାଳିମ୍ବକୁ କମଳା ମାନେ ସେ ଛୁଆ କାରଣ ମାଡ଼ ଲାଗିବେନି ନା କି ନାଇଁ ସିଏ ଆଜି ଖାଇଲା ଆ ଇଏଟା ମୁଁ ଏଟା ଖାଇବିନି ସେଥିପାଇଁ ଛୁଆ ସେ ତାଙ୍କର କରିଦେଇଛନ୍ତି ଗୋଟେ ତାଲିକା କରିଦେଇଛନ୍ତି ଆଉ ଇଏ ହଉଛି ଅଛି ହଉ ଠିକ୍ ଅଛି ମୁଁ ଟିକେ ରଖୁଛି ମୋର କାମ ଅଛି ରାତି ହେଇଗଲାଣି ତ ରଖୁଛି ଆଉ ପରେ କଥା ହବା